ହାଲୋ।
ହଁ।
ସାଙ୍ଗ କେମିତି ଅଛୁ?
ହଁ। ହଁ ରେ ଭଲ ଅଛି।
ତୋ ସ ହିତ ବହୁତ ଦିନ ପରେ କଥା ହେଉଛି ଆଉ।
ହଁ ବହୁତ ଦିନ ପରେ କଥା ହେଉଛି। ଆଉ ତୋ କଥାରୁ ଲାଗୁଛି ତୁ ଟିକେ ଚିନ୍ତାରେ ଅଛୁ। କଣ ହେଇଚି?
ସତ କହିବି।
ହଁ କହୁନୁ କଣ ହେଇଚି?
ଆରେ ଜାଣିଛୁ ମୁଁ ଏବେ ସମୟକୁ ଠିକ୍ ଭାବରେ ବ୍ୟବହାର କରିପାରୁନି। ଆଉ ଦିନସାରା ବ୍ୟସ୍ତ ଲାଗେ କିନ୍ତୁ କାମ ସରେନି।
ଏହା ବହୁତ ଜଣଙ୍କ ସହିତ ହୁଏ କିନ୍ତୁ ଏହାର ସମାଧାନ ଅଛି।
ସତରେ।
ହଁ ପ୍ରଥମେ କହ ତୋ ଦିନ କେମିତି ଆରମ୍ଭ ହୁଏ? ହାଲୋ। ହ୍ୟାଲୋ, ମୁଁ କହିଲି ପ୍ରଥମେ କହ ତୋ ଦିନ କେମିତି ଆରମ୍ଭ ହୁଏ?
ସକାଳୁ ଉଠି ଫୋନ ଦେଖେ ଫଲ୍ ଭିଡିଓ ଚାଟ୍ ଏମିତି ଏମିତି ସମୟ ଚାଲିଯାଏ ଆଉ।
ଏଥିପାଇଁ ହିଁ ତ ସମୟ ନଷ୍ଟ ଆରମ୍ଭ ହଉଚି।
କଁ କରିବି ସକାଳୁ ଫୋନ ନ ଦେଖିଲେ ଦିନ ଆରମ୍ଭ ହୁଏନି।
ସେ କାରଣରୁ ତ ତୋର ସମୟ ନଷ୍ଟ ହଉଚି। ସକାଳେ ପ୍ରଥମେ ଏକ ଘ ମାନେ ଗୋଟେ ଘଣ୍ଟା ତୁ ନିଜ ପାଇଁ ସମୟ ଦଉନୁ।
କିନ୍ତୁ କଁ କରିବି ଯେତେ ଭାବୁଛି ଅଭ୍ୟାସ ବଦଳାଇବାକୁ କିନ୍ତୁ ମୋ ପକ୍ଷେ କଷ୍ ଷ୍ଟକର ହୋଇ ପଡୁଚି।
ରେ ସବୁ ଗୋଟେ ଦିନରେ ହେଇଯିବନି ହେଲା। ସମୟ ଲାଗିବ ବଦଳିବାକୁ ଚେଷ୍ଟା କରିବୁ ନା ଆଉ।
ମାନେ
ଓହୋ, କାଲିଠାରୁ ତୋର ସକାଳୁ ଉଠିବା ସମୟ ତା ମାନେ ଯେତେବେଳେ ତୁ ସକାଳୁ ଉଠୁଚୁ ତା ପନ୍ଦର ମିନିଟ ଆଗରୁ ମାନେ ଉଠୁ।
କଣ ଏତିକିରେ ଫରକ ପଡିବ।
ହଁ ପଡିବ ଛୋଟ ଅଭ୍ୟାସ କଲେ। ତାପରେ ଆସ୍ତେ ଆସ୍ତେ ସେ ମାନେ ବଡ ପରିବର୍ତ୍ତନ ପୁରା ଦେଖା ହବ।
ମୁଁ ପ୍ଲାନ୍ କରେ କିନ୍ତୁ ଫଲୋ କରିପାରୁନି।
ସେ ପ୍ଲାନ୍ କରୁ କିନ୍ତୁ ଫଲୋ କଁ ପାଇଁ କରିପାରୁନୁ ଜାଣିଛୁ? ତୁ ମାନେ ଏକାଥରେ କେ ଗୋଟେ ବଡ ଲିଷ୍ଟ ମାନେ ବନେଇ ଥିବୁ ହେଲା। ସେଥିପାଇଁ ତୋର ମାନେ ତୁ ଯାଆ କରିବାକୁ ମାନେ ଚାହୁଁ ସେଟା କରିପାରୁନୁ।
ହଁ। ଯଦି ସବୁ ସରୁନି
ଯେତିକି ମାନେ କରିପାରିବୁ ସେ ଗୋଟିଏ ଦିନରେ ସେତିକି କର। ତା ପରଦିନକୁ ଆଉ ଟିକେ ମାନେ ଅଧିକ କରିବା ପାଇଁ ଚେଷ୍ଟା କରିବୁ।
କେବେ କେବେ ଲାଗେ ସମୟ କମ ପଡୁଚି।
ସମ ସମସ୍ତିଙ୍କ ପାଖରେ ସମାନ ହେଲେ ବ୍ୟବହାର କରିବା ପାଇଁ ମୁଁ ଅଲଗାଅଲଗା
ତୁ ଏତେ ଭଲ କେମିତ୍ ତୁ ଏତେ ଭଲ କେମିତି ମ୍ୟାନେଜ୍ କରୁଛୁ?
ଦେ ମୁଁ ବି ତୋ ଭଳି ସମୟକୁ ଏମିତି ସଠିକ୍ ଭାବରେ ବ୍ୟବହାର କରିପାରୁ ନଥିଲି।
ତା କେମିତି ମ୍ୟାନେଜ୍ କଲୁ।
ମୁଁ ବି ଭାବୁଥିଲି ସମୟକୁ କେମିତି ମ୍ୟାନେଜ୍ କରିବି। ସେହି ସମୟରେ ମୋ ଫିଡ ରୁ ଗୋଟେ ମାନେ ଭିଡିଓ ଟା ଆସିଲା କି କେମିତି ସମୟକୁ ମାନେ ଭଲ ସେ ମ୍ୟାନେଜ କରି ହବ।
ଆଚ୍ଛା ତାହେଲେୁ ସେଥିରୁ ଶିଖିଛୁ।
ବ୍ରେକ୍ ନେବା ଠିକ୍ କି
ହଁ ପଢିଲା ସମୟରେ ମାନେ ବ୍ରେକ୍ ନନେଲେ ତ ମାନେ ବ୍ରେନ ଟା କେମିତି କାମ କରିବ। ତୁ ପଢିଲା ସମୟରେ ପଢିବୁ ଏତିକି ପଢି ସାରିଲା ପରେ ଟିକେ ବ୍ରେନ ମାନେ କାମ କରିବା ପାଇଁ ଧର ଟିକେ ଏକ୍ସରସାଇଜ କରିଦବୁ। କି ଧର କୁଆ ଟିକେ ମାନେ ବୁଲି ଆସିବୁ କିନ୍ତୁ ଫୋନ ଟା ଦେଖିବୁନି।
ଓହ ମୁଁ ବହୁତ ଥର ପରେ କରିବି କହିଦେଉଛି।
ଏଇଟା ହଉଛି ସବୁଠୁ ବଡ ଭୁଲ। କରିବୁ ନୁହଁ ସାଙ୍ଗେ ସାଙ୍ଗ କର ଯୋଉଟା କରିବାର ଅଛି ହେଲା।
ତାହେଲେ କଣ କରିବି?
ପାଞ୍ଚ ମିନିଟ ମାନେ ଆଗେ ପାଞ୍ଚ ମିନିଟ ଭଲସେ ନିଶ୍ଵାସ ନବୁ ହେଲା। ତାପରେ ତୁ ମାନେ ତୋର ଯାହା ମାନେ ଥିବ ସକାଳ ର ରୁଟିନ ତାକୁ ଆରମ୍ଭ କରିବୁ ହେଲା। ଆରମ୍ଭ କରିକି ସେହି ଅନୁସାରେ ଚାଲିବ ଦିନ ଯାକ ଆଉ
ବୁଝିପାରିଲୁ ନା ବୁଝିପାରୁନ।
ଭଲ ଲାଗୁଛି ଶୁଣିବାକୁ।
ହି ତୁଳନା କରନୁ କି ସିଏ ଏଟା କରୁଛି କି ମୁଁ ଏଟା ମୁଁ ଯାଉଛି ସେଟା କରିବି ତୋ ପକ୍ଷେ କେତିକି ହବ ତୁ ସେତିକି କର ହେଲା।
କାହିଁକି?
ସମସ୍ତଙ୍କ ମାନେ ତୁ ଯେତିକି ତୋଦ୍ୱାରା ଯେତିକି ଗୋଟେ ଦିନିବୁ ସେତିକି କରିବୁ। କାହାକୁ ଦେଖିକି କରିବୁ
ହୁଁ ଠିକ କହିଲୁ।
ହୁଁ। ମାନେ ତୁ ଦେଖେ ଯେତିକି ପ୍ରତାବରେ ଧର ତୁ ସନ୍ଧ୍ୟା ବେଳକୁ କି ଯାହା କହିଲୁ ତାକୁ ଆଉଥରେ ମାନେ ରିପିଟ କରିବୁ ମାନେ ଆଉ଼ ଥରେ ତାକୁ କରିବୁ କି ମୁଁ ଆଜି ଦିନ ଯାକ କଣ କରିଲି କଣ ପଢିଲି କଣ ଖାଇଲି ସବୁ ମାନେ ଭାବିବୁ। କି ନହେଲେ ଗୋଟେ ଖାତାରେ ତାକୁ ଲେଖିକି ରଖିବୁ ବୁଝିପାଇଲୁ।
ହୁଁ। ଏହା ମୁଁ ଆଜିଠାରୁ କରିବି ଆଉ।
ହଁ କର। ଆଜି ଠାରୁ ଏବେଠାରୁ ପୁରା ଷ୍ଟାର୍ଟ କର ମାସେ ଭିତରେ ତୁ ପୁରା ମାନେ ବଦଳିଯିବୁ। କେମିତି ମାନେ ନିଜକୁ ସମୟ ଟାକୁ କେମିତି ମାନେ ଏଇ ଅତିବାହିତ କରିବୁ ମାନେ ଜାଣିପାରିବୁ।
ହୁଁ।
ଖାନ ଟା ପୁରା ମାନେ ଠିକ ସେ ତୋର ପୁରା ବ୍ୟବହାର ହବ। କୋଉ ସମୟରେ କଣ କରିବୁ କଣ ଇଏ ହବ ମାସେ ଭିତରେ ପୁରା ଠିକ ହେଇଯିବ। ଯାଣି ପାରିଲୁ।
ଏବେ ମୋତେ ଲାଗୁଚି, ଏବେ ମୋତେ ଲାଗୁଚି ମୁଁ ବଦଳି ପାରିବି ଆଉ।
ହଁ ବଦଳି ପାରିବୁ କାହିଁକି ନା ଜଣେ ଯଦି ମୁଁ ହେଲା ସମୟ ଟାକୁ ଭଲସେ ବ୍ୟବହାର କରିପାରିଲି ତୁ କାଇ କରିପାରିବୁନୁ।
ହଁ ନିଶ୍ଚୟ।
ହ ଯୋଉଠି ହେଲା ଆଉ ଯୋଉଠି ଧର ତୁ ତୋର କିଛି ମାନେ ଡାଉଟ ହବ କି କଣ ହବ ତୁ ମତେ ପଚାରିବୁ। ସାଙ୍ଗେ ସାଙ୍ଗେ କଲ କରିବୁ ମୁଁ ଓ କଲ କରିକି ମାନେ ତତେ ବୁଝେଇଦେବି।
ତୋ କଥା ମତେ ବହୁତ ମୋଟିଭେଟେଡ କଲା।
ଖାଲି ଟାରେ ସାଙ୍ଗ କଣ ପାଇଁ ହେଇଚି ତୁ ଯାହା କହିବୁ ହାକ୍ ଯୋଉ ଯଦି କୋଉଠି ମାନେ କଣ ଦରକାର ଅଛି ସାଙ୍ଗେ ସାଙ୍ଗେ ମତେ ଖାଲି କଲ ଟେ କରିବୁ। ଆଉ ଆଜି କଣ କ ଖାଇଚୁ କଣ?
ଖାଇଛି ପରଠା ଆଉ ଭଜା।
ଆଉ ତୁମେ?
ଏଇଠି ବା ଏଇ ପିଠା ଭଜା ଖାଇକି ଆଇଲିି।
କି ପିଠା?
ଚକୁଳି ପିଠା, ଚକୁଳି ପିଠା ଭଜା।
ବଢିଆ ଆଉ। ଆଉ ସମସ୍ତେ ଘରେ?
ହଁ ସମସ୍ତେ ଘରେ ଖାଉଚନ୍ତି। ତୁ ହେଇ କଲ୍ କଲୁ ତ ମୁଁ ସେଇଆକୁ ପଳେଇ ଆସଥିଲି କଥା ହେବା ପାଇଁ ସେମାନେ ଖାଉଚନ୍ତି ଆଉ। ତମ ଘରେ ସମସ୍ତେ?
ଆମର ବି ସେଇ ଖାଇବା ପିଇବା ଚାଲିଚି।
ଓହୋ। ହଉ ମୋ କଥା ସବୁ ମାନେ କଣ କହିଲୁ ବୁଝିକି ତାକୁ କରିବୁ ହେଲା। ସେଇ ସମୟ ମାନେ ବାହାର କରିକି ମାନେ ସେଇ ଯାହା କହିଲି ସେଇ ଅନୁସାରେ ଚାଲେ। ଠିକ୍ ସେ ତୁ ମାନେ ପୁରା ସମୟକୁୁ ଭଲସେ ବ୍ୟବହାର କରିବୁ। ଆଉ ଛାଡ଼େ। ସେଟା ତ ତୁ କରିବୁ ଆଉ କଣ ଏବେ କଣ ଖବର ସବୁ? ଭଲ ତ।
ହଁ।
ଆଉ କଣ କୁଆଡେ ବୁଲିବାକୁ ଗଲୁଣି ନା ଯାଇନୁ ଆଉ?
କୁଆଡେ ନାଁ ବୁଲିବାକୁ ଯାଇନି। ରଜରେ ଯା ବୁଲାବୁଲି ସେତିକି ଆଉ।
ଏ ରଜରେ ବୁଲୁଥୁଲୁ ଆଉ ଯାଇନୁ।
ନା।
ଆଉ ସବୁ ଘରେ କଣ କରୁଛନ୍ତି?
ଏଇ ବସଛନ୍ତି ଆଉ।
ତୋତେ କଣ ମାନେ ଭଲ ଲାଗେ ତୋତେ ଧର ସବୁ ଖାଇବା ପାଇଁ କଣ ଭଲ ଲାଗେ?
ମତେ ଖାଇବାକୁ ପଖାଳ ଭାତ, ମାଛ ଭଜା।
ପଖାଳ ଭାତ, ମାଛ ଭଜା।
ହଁ।
ତମର।
ଭଲ ଲାଗେ। ମତେ ଭଲ ଲାଗେ ଏ ଯୋଉ ପଖାଳକୁ ଯୋଉ ଚିକେନ କଷା ଟା ହେଇଥିବ।
ହୁଁ।
ହଁ ବଢିଆ ପାଗ। ହଉନି ଆଇଁଷ କିଛି ଯୋଉ ଆମର ଅଛି ଯଜ୍ଞ ହବ ତ। ଏନା କୋଡିଏ ଦିନ ପର୍ଯ୍ୟନ୍ତ ମାନେ ହବନି କିଛି ଆଇଁଷ ଏଇ ଗୁଣା ପଶିବନି ଘରେ।
କି ଯଜ୍ଞ?
ଜଗନ୍ନାଥ ଯଜ୍ଞ ବା। ଦାରୁ ଆସିଥିଲା ଦାରୁ ଆସିକି ଏବେ ଜଗନ୍ନାଥ ତିଆରି ହଉଚନ୍ତି। ତିଆରି ହେଇକି ସେ ଆ ଯୋଉ ଯଜ୍ଞ ହବ ଆଉ ଆର ସପ୍ତାହରେ।
ଆର ସପ୍ତାହରେ ଯଜ୍ଞ ଟା ହବ ଆଉ।
ଆମେ ଯିବୁ ନା।
ହଁ ହଁ ଆ ନିଶ୍ଚୟ ଆସିବୁନୁ କାହିଁକି ମୁଁ ତ ତତେ କହିଥାନ୍ତି ଆଜି। ବୋହୁତ ବଢିଆ ମାନେ ବଡ ଆକାରରେ ହବ। ମାନେ ଫଙ୍କସନ ସବୁ ବି ହବ।
ତମର ମାନେ ଯଜ୍ଞ ଭଜ୍ଞ କଣ ହୁଏ ନା ନା?
ନା ଆମ ଗାଁରେ କିଛି ହୁଏନି ଆମ ଗାଁ ପାଖରେ ଗାଁରେ ହୁଏ।
ଆଁରେ ହୁଏ ଏବେ କିଛି ମାନେ ନାଇଁ ଯଜ୍ଞ ଫଜ୍ଞ ବୋଧେ ନାଇଁ।
ନାଁ।
ହଁ ମାନେ ଏବେ ସବୁ ଅ ଆ ଭଲ ଏବେ ସବୁ ମାନେ ଇଏ ତ? ହାଲୋ। ହାଲୋ। ଲୋ।
ହଁ ହଁ।
ମୁଁ କହିଲି ଏବେ ଭଲସେ ପଢ଼ାପଢ଼ି ଚାଲଚି ତ?
ଉଁ ହୁଁ।
ହୁଁ ଆଉ ତମ ଯୋଉ ଭାଇ ଭଉଣୀଙ୍କର କେମିତି ଚାଲଚି?
ତାଙ୍କର ବି ସେମତି
ହଁ ଭଲସେ ଚାଲଚି ତ ପଢ଼ାପଢ଼ି?
ହଁ ହଁ।
ଉଁ ଅଁ ଉଁ ଅଁ ତମେ ଭାଇ ଭଉଣୀ କେତେ ଜଣ?
ଆମେ